ହାଲୋ।
ହାଲୋ।
ହଁ।
ହୁଁଉଁ।
କଣ କରୁଚ।
କଣ କରିବି ଏଇଠି ବସିଛି ଆଉ।
କଣ ଖାଇଥିଲ କଣ।
ହଁ ଖାଇସାରିଲିଣି।
ମୁଁ ଆଜି ଖାଇଚି ଚା ପରଅଟା।
ବଢିଆ ଆଉ।
ହୁଁ ପରଅଟା ଘିଅ ପରଟା ଖାଇଥି ଖାଲି ପରଟା ଖାଇନି ଘିଅ ପରଟା ଖାଇଚି।
ଆ ଚର୍ବି ସେଇଟା ବଢେଇ ଦବ ବେଶୀ।
ଘିଅ ପରଟା ଆଉ ଚା ଖାଇଚି ଆଉ ମିକ୍ସଚର ପକେଇଥିଲି ଟାଟା ମିକ୍ସ୍ଚାର।
ସେଇତ ବେଶୀ ଚର୍ବି ବଢେଇବ ଆଉ। ସେଇ ତ ବେଶୀ ଖତରନାକ ଆଉ ସେ ହଜମ ହବା ପାଇଁ ସମୟ ଲାଗେ ଆଉ।
ତମେ ଗଲାଣି ନା।
ହଁ।
ଓହୋ। ତମକୁ ଯୋଉ ଘିଅ ପରଟା ଭଲ ଲାଗେ ନା ଖାଇବା ପାଇଁ।
ହୁଁ। ଘିଅ ପଲଟା ଭଲ ଲାଗେ ଘିଅ ଭାତ ଭଲ ଲାଗେ।
ଓହୋ ଘିଅ ଭାତ ଘିଅ ପରଟା ଦିଟା ଯାକ ଭଲ ଲାଗେ।
ହଁ।
ଘିଅ ଭାତକୁ ଏକାଥରକେ ଘିଅରେ ଢାଳିକି ପୁରା ଫୁଲ କରିକି ଖାଉ।
ହଁ।
ଘିଅ ପରଟାଟା କେମିତି କଲୁ ହୁଁ ମାନେ ସେ ଇଟା ବୁଡେଇକି ପୁରା ଖାଅନା କେମିତି ଖାଅ।
ମୁଁ ଘିଅ ରୁଟି ଖାଏ। ରୁଟି ରେ ଟିକେ ଘିଅ ମାରିଦବୁ ଗରମ ଗରମ ରୁଟି ଥିବ ତା ଦେହରେ ଘିଅ ମାରିଦେଲେ ସେ ତରଳି ଯିବ। ତରଳି ଯିବ ସବୁଆଡେ ଲାଗିଯିବ ଆଉ ତାର ଟେଷ୍ଟ ଲାଗିବ ଆଉ ଘିଅ ରୁଟି ଖାଲି ଘିଅ ରୁଟି ଖାଇବୁ ପାଟିରେ ବ ଆଜି ମାନେ ଇଚ୍ଛା ହବ ଖାଲି ଖାଇବି ସି ହେ ବୋପା, ଚର୍ବି ବାହାରିଯିବବୋଲି ମୁଁ ସେଥିପାଇଁ ଡରିକି ଖାଉନି।
ହଁ, ହଁ ଚର୍ବି ବାହାରିଯିବ। ନା ମ ଘିଅ ଟା ବି ତମର ତ ଏତେଯଜ୍ଞ ହୋମ ଅଛି ଚବ଼ି ବାହାରିବ ତମ। ଚର୍ବି କୁଆଡୁ ଆସିବ।
ହାଏ। ନାଇଁ ଡର ମାଡୁଚି ଯୁଗକୁ ନେଇକି। କେତେବେଳେ କଣ ହେଇଯିବ।
ହୁଁ।
ଡର ମଡୁଚି ଏବେକୁ ଦେଖୁଛ ତ କେମିତି ହେଇଯାଉଛନ୍ତି। ନା- ତେଲ ସେଇଟା ଅଧିକ ଖାଏ ଅଧିକ
ଓ ହୋ।
ମୋତେ ଭଲ ଲାଗେନି ଏତ ମୁଁ ସିଝା ସିଝ ବି ଭଲ ଲାଗେ ଯାହା ଦେଲେ ମତେ ଭଲ ଲାଗେ। ଖାଇବା ପାଇଁ ଖାଇବାର କୌଣସି ଅବଜେକ୍ସନ ନାହିଁ ମୋର।
କମ୍ପ୍ରୋମାଇଜ୍ ବି ନାହିଁ ଅବଜେକ୍ସନ ବି ନାହିଁ।
ନା କିଛି ନାହିଁ। ମତେ ଖାଲି ଯୋଉଁ ଗାଣ୍ଠିଆ ଗାଣ୍ଠିଆ
ହଁ ହଁ ଗାଣ୍ଠିଆ
ହୁଁ ଆଉ ତାକୁ ଚକଡିକି ଖାଲି ରସୁଣ ପକେଇ ଲଙ୍କା ଶୁଖିଲା ଲଙ୍କାକୁ ପକେଇକି ଚକଡିକି ପଖାଳ ଭାତ ଦେଲେ ମୁଁ ଖାଇଦେବି।
ହଁ ରେ
ହଁ ହଁ ହଁ ସିକ ଲଙ୍କା ରସୁଣ ଛେଚି ଦବ ସୋରିଷ ତେଲ ଟିକେ ପକେଇ ଦବ ଚକୁଟି ଦବ ବଢ଼ିଆ ଟେଷ୍ଟ ଲାଗିବ। ଆଉ ସତରେ ଥରେ ଟ୍ରାଏ କରିବ।
କରିବା ଆଉ। ଏମିତି ସେଟା କରିବା କହିଲ ପ୍ରଥମେ କଣ କରିବା?
ରସୁଣ ପୁରା ଛେଚିଦବ ହେଲା ରସୁଣ କୁ ଛେଚିଦବ ନାଇଁ ପୁରା ଟେଷ୍ଟି ଲାଗିବ ପୁରା ସବୁ ଖାଲି ଖାଇଯିବେ ସେମିତି ଦେଲେ। ହୁଁ ସେଇଆ କୁ ଦେଲେ ସେ ଖାଲି ଖାଇଯିବେ।
କେମିତି ସେଟା ହୁଏ।
ଶୁଣ ରସୁଣ ଟା ଛେଚି ଦବ ଟିକେ ସୋରିଷ ତେଲ ପକେଇ ଦେବ ଲୁଣ ପକେଇ ଦବ ଶୁଖିଲା ଲଙ୍କା ଚକଡ଼ି ଦବ ଚକଡ଼ି ଦେଇକି ଗାଣ୍ଠିଆ ତାପରେ ପକେଇବ ଗାଣ୍ଠିଆ ପକେଇ ପାଣି ଚକଡିବ। ଚକଡ଼ିଲା ପରେ ସେ ଶୁଖିଲା ଲଙ୍କା ସହିତ ଟିକେ ରାଗ ରାଗ ଲାଗିବ ଆ ଟେଷ୍ଟ ଲାଗିବ ଆଉ।
ଆଛା ଆଛା ମାନେ ସେଟାକୁ ଯୋଉଁ ମାନେ ଯୋଉଁ ଛୋଟ ହେମଦସ୍ତା ରେ କୁଟା ହେବ ନା
ହଁ ହଁ ହେମଦସ୍ତା ରେ ଛେଚିଦବ ନା ରସୁଣ ଟାକୁ।
ରସୁଣ ଟାକୁ ଛେଚି ଦେଲା ପରେ ଛେଚି ଦେଲା ପରେ ସିଏ ତ ଅଛି ଚି ଚି ଛେଚି ହେଇଯାଇଥିବ ତାକୁ ତ ଚକଡ ଦବ ଆଉ ପୁରା ଟଷ୍ଟ ଲାଗିବ ଗାଣ୍ଠିଆ ସହିତ।
ଆରେ ସଖାଳ ର ଖାଇବା ସବୁ ଶିଖିଚ ଆଉ।
ପଖାଳ ଭାତ ରୁଟି ତା ସହିତ ଖାଇପାରିବ ଯାହା ପାଇବ ତା ସହିତ
ରୁଟି ଖାଇ ହେବ ତା ସହ?
ତ ପାଣିଆ ପାଣିଆ କରିଦେଲେ ଚକଡ଼ା ଟା ଯେ ଭାତ ଭାତ ରେ ଖାଇବ କାଠୁଆ କରିବ ଯିଏ ରୁଟିରେ ଖାଇବା ପାଣିଆ କରିବ।
ଥରେ କରିବା ଆଉ ଟ୍ରାଏ କରି ଦେଖିବା ଟିକେ କେମିତି ଲାଗୁଛି ଆଉ।
ହୁଁ
ଆଉ କଣ ଏମିତି କେମିତି ଖାଇବା ତମେ ଜାଣିଚ ଦେଖିଆ କହିଲ? ତମେ ତ ଭଲ ନୁଆଁ ନୁଆଁ ଆଇଟମ କହୁଚ ଏବେ
ମତେ ଯିଏ ଚକଡା ଚକଡି ଭାରି ଭଲ ଲାଗେ।
ଏହେ ଆଉଁ ଆ, ପୋଟଳ ଚୋକଡା।
ପୋଟଳ ଚୋକଡା?
ପୋଟଳ ଚୋକଡା, ପୋଟଳ ସିଝା ହବ। ସିଝା ହେଇକି ସେଇ ରସୁଣ ପକେଇକି ଲଙ୍କା ଶୁଖିଲା ଲଙ୍କା ଗୋଟେ ପକେଇକି ସିଏ ଟିକେ ପକ ସିଏ ବି ମସ୍ତ।
ହଁ କି?
ଉଁହୁଁ, ସୋରିଷ ତେଲ ପକେଇବ, ଲୁଣ ପକେଇବ, ଚୋକଟି ଦବ। ସିଏ ବି ମସ୍ତ ଲାଗିବ।
ଆଚ୍ଛା। ରୋଷେଇ କରୁନି।
ହା
ସେଇ ଗୋଡା ନା
କଣ?
ମୁଁ କହିଲି ରୋଷେଇ କରନା, କରନି ଜମା?
ଉଁ, ହୁଁ ମୁଁ କରେନି।
ଟୋଟାଲି କରନି?
ନା ସେମତି ମନ ମନ ହେଇଥିବ କରିବି, ନହେଲେ ନାହଁ।
ତ ଏତିକି ଦେଇକି ଭାତ ଗାଳୁ।
ଉଁ, ହୁଁ, ଆଁ, ଆଉଁ, ନା ରୁଟି ଲଗେଇ ଖାଇଦେବି। ରୁଟି ଖାଇଦେବି।
ତୁମୋ ଉପରେ
ହାଁ? ରୁଟି, ପରଟା ଏଉଡା ସବୁ ଖାଇଦେବି। ଆଉ ଲଗେଇ।
ହଁ, ହଉ। ଆଚ୍ଛା।
ମାନେ?
ଉଁ, ହୁଁ, ମାଗି ଆଉ ଏଇ ଏଇ ଯୋଉ ମ୍ୟାଗି ଆଉ ଚାଉମିନ ମିଶେଇ
କେଉଁ
ଲୋ
ହଁ ଶୁବା ହଉନି କି?
ଆଉଁ, ହୁଁ, ହୁଁ, କୁହ ମ୍ୟାଗି, ଚାଉମିିନ, ପାସ୍ତା ମିଶେଇକି ସବୁ କରନ୍ତି।
ଓ ହୋ।
ସବୁପ୍ରକାର ଆମର ସବୁ ଅଜବ ଅଜବ ଖାଇବା ସବୁ ମୁଁ ଦେଖେ।
ହଁ କି? ତାପରେ ତୋମୁ ମାନେଏମିତି କେମିତି ସବୁ ଟ୍ରାଏ କର?
ଅଁ, ହଁ ମୁଁ ଟ୍ରାଏଲ୍ କରେ ଯୋଉଟା। ଯୋଉଟା ବାଜିଗଲା ଭଲ ହେଇଗଲା ତ ଭଲ ହେଇଗଲା ଆଉ ଯେ ଟା ନହେଲା ନହେଲା ଆଉ। ଆଉ ସେଟା ନେଷ୍କଟ୍ ଟାଇମ୍ କୁ କରିବି। ନହଲେ ଅଲା, ମ୍ୟାଗି ପକୋଡା କରେ।
ଆରେ
ମ୍ୟାଗି ପକୋଡା ବଢିଆ ଲାଗିବ ମ୍ୟାଗି ପକୋଡା
ହଁ କି?
ମ୍ୟାଗି ଗୁରାକ ଅ, ନା ଆଳୁ ସହିତ ସିଝା ଆଳୁ ସହିତ ଚୋକଡ ଦବ। ଆ ଚୋକଡି ଦବ କଞ୍ଚା ମ୍ୟାଗି ଟା, ନାଇଁ ନାଇଁ ଚ କୁ ଚୋକଡି ବନି ନାଇଁ ନାଇଁ ଚୋକଡି ବନି। ସିଝା ଆଳୁ କୁ ଗୋଲ କରିଦବା ଆ ମାନେ ବେଶ ବେସନ ଫେଶନ ପକେଇ କି ତୋମେ ଯଦି ଚାହିଁବ, ବେସନ ଫେସନ ଚାହିଁବ ମସଲା ଫସଲା ପକେଇକି କିଛିଟା ଏମିତି ଗୋଲ କରିଦବ ଗୋଲ କରିଦେଇ କି ମ୍ୟାଗି ମ୍ୟାଗି ପୁରା ଗୁଣ୍ଡ କରିଦବ ଗୁଣ୍ଡ କରି ତା ଉପରୁ ଟିକେ ଲଗେଇଦବା ଲଗେଇ ଦେଇେଇକି ତେଲରୁ ଛାଣିବ ଛାଣିକି ବଢିଆ ଲାଗିବ।
ଓ ହଁ।
ଛାଣି ଖାଇଲେ ବଢିଆ ଲାଗିବ।
ହଉ ହଁ। ଆଚ୍ଛା ଆଚ୍ଛା।
ମୁଁ ସବୁ ତେଲରେ ସବୁ ଜିନିଷଟା ମୁଁ ଜଲଦି ଜଲଦି କ୍ୟାପଚର କରେ। ମୋ ଘର କହିବେ ତୁ ଖାଲି ତେଲ ଖା ଖାଲି ଖାଲି ତେଲ ଖା
ଏତେ ତେଲ ଦଉଛନ୍ତି ତମ ଘରେ ଖାଇବା ପାଇଁ।
ହାଁ
ଏତେ ତେଲ ଖାଉଛ ତମେ।
ତେଲ ଜିନିଷ ଜଲଦି ଜଲଦି କ୍ୟାପଚର କରେ ସେଇଟା ପାଟି କୁ ଟେଷ୍ଟ ଲାଗେ। ପାଟିକୁ ଟେଷ୍ଟ ଲାଗିବ ଯଉଟା ସେଇଟା କ୍ୟାପଚର କରିଦିଏ ଜଲଦି।
ତେଲ ନ ବା ଛୋଟ ଏଜରେ ଛୋଟ ଛୋଟ ଛୁଆଙ୍କୁ ବି କୋଲଷ୍ଟ୍ରୋଲ ବାହାରୁଛି ଡର ମାଡୁଛି ଖାଇବା ପାଇଁ।
ସେ ଯୋଉ। ସେ ତ ହଉଛି ଆଉ।
ହଁ ମା ଜଙ୍କ ଫୁଡ ବି ଖାଇବାକୁ ଡର ମାଡୁଛି କିଛ ବି
ଏଟା କେମିକାଲ
ଛୁଆଙ୍କୁ ଟୋଟାଲି ବି ଜଙ୍କ ଫୁଡ ଦବା କଥା ନୁହେଁ ବାହାର ଟୋଟାଲି ଦବା କଥା ନୁହେ।
କିନ୍ତୁ ବାହାର ଜିନିଷଟା ଅଧିକ ଟେଷ୍ଟ ଲାଗେ ପାଟିକି ସୁ୍ଆଦିଆ ଲାଗେ।
ବେଶୀ ନିଶା ନା।
ହଁ।
ସେମାନେ ବେଶୀ ଦିଅନ୍ତି ସେଥିପାଇଁ ପାଟିକୁ ସୁଆଦ ଲାଗେ।
ଦେହ ଜଲଦି ଖରାପ ହବ ସେଇଥିରେ।
ଭଲ ଲୋକ ବି ଖରାପ ରହିଯିବେ।
ସବୁ ଜିନିଷ ନିଶା ଅଛି କଉଠେ ଏମିତି ଗୋଟେ ଜିନିଷ ନାହିଁ ଯେ ଲଙ୍କା।
ହଁ ତମର ଶୁଣା ଯାଉନି ନେଟୱାର୍କ ଏରିଆକୁ ଆସ।
ଏମିତି ଗୋଟେ ଜିନିଷ ନାହିଁ ଯେ ଯଉଥିରେ ମିଶା ହଉନି ସବୁ ଜିନିଷ ମିଶୁ
ମିଶୁଛି କିନ୍ତୁ ଘରେ ଯୋଉଟା ବନେଇବାଟା ସେଟା ଆମେ ଦେଖୁଛେ ଏମିତି ବନ ବନାହ ଆଉ ଏମିତି କରୁଛେ ଆଉ ବାହାର ଟା ବାହାର ଟା ଟିକେ ଇଏ ଅଧିକ।
ଅଲଗା ଟିକେ ଅଲଗା ଆଉ।
ହଁ ସେମାନେ କୋଉ ହାତ ନାଇଁ କୋଉ ହାତ ପୁରେଇକି କରିଦଉଥିବେ ତାଙ୍କର କଣ ଅଛି।
ନହିଁ ତାପରେ ସେମାନେ ବାରମ୍ବାର କଣ ହାତ ଧୋଇ ହଉଛନ୍ତି କି ଯୋଉ ଜିନିଷଟା କରୁଚନ୍ତି ବାରମ୍ବାର ହାତ ଧୋଇ ହଉଛନ୍ତି ନା କଣ କରୁଛନ୍ତି ମାନେ ଗୋଟେ ଫାଷ୍ଟ ଫୁଡ୍ କରିବା ପାଇଁ ସେମାନେ ଯେ ଏକ ତ କଲର ୟୁଜ କରୁଚନ୍ତି ତା ପରେ ପୋଡା ତେଲ ସେ ତେଲ କୁ ରଖିକି ପୁଣି ବାରମ୍ବାର ବ୍ୟବହାର କରୁଛନ୍ତି। ଥାର୍ଡ ରେ ହଉଛି ସେମାନେ ହାତ ବି ଠିକ ରେ ଧୋଇ ହଉନାହାନ୍ତି ତାପରେ ତାପରେ ବ୍ୟବହାର କରୁଛନ୍ତି। ବାସନ କୁସନ ଠିକ ରେ ଧୁଆ ଧୋଇ ହଉନି ସଫା ସୁତୁର ହଉନି।
ହଁ ବାସନକୁସନ ବି ଠିକ ରେ ଧଉନାହାନ୍ତି। ହଁ ତାପରେ ସେ ଯୋଉ ପୋଡା ତେଲ ସେ ପୋଡା ତେଲ ଟା ବେଶୀ ଖରାପ ଦେହ ପାଇଁ।
ବେଶୀ ବେଶୀ ଖରାପ ହଉ ସେଇଥିପାଇଁ ଲୋକମାନେ ଆଜିକାଲି ଲୋକମାନେ ଦୂରେଇକି ରହୁଛନ୍ତି ମାନେ ଏଇ ଯୋଉ ଖାଦ୍ୟ ଠାରୁ ଦୂରେଇକି ହିଁ ରହୁଚନ୍ତି। ବାହାର ଖାଦ୍ୟ ସୁ ବାହାର ଖାଦ୍ୟ ସୁସ୍ୱାଦ ଲାଗେ କିନ୍ତୁ ଦେହ ପାଇଁ ବହୁତ ଅହିତକାରକ। ଖରାପ ତ ନୁହଁ ଅହିତକାରକ।
ଅହିତ କାରକ। ଯେତେ ଦେହ ଖରାପ ହଉ ସେ ତାକୁ ହିଁ ଖାଇଲେ। ବାହାର ଜିନିଷ ହିଁ ଖାଇଲେ ତା
ଆଚ୍ଛା, ଆଛା ଆଉ ଆଉ କେବେ ଆସୁନ ଆମ ଘର ଆଡେ ଟିକେ ବୁଲିଯାଆନ୍ତ।
ହଉ ଆଉ ଗଲେ ଛେନା ଖାଇବା ପାଇଁ ଯିବି।
ହଁ ଆସିବ ପୋଡ କରି କି ଦେବି ଛେନା ପୋଡ ଖାଇବ ଆଉ।
ହଉ ଆଉ।
ହଉ ହଉ ତାହେଲେ ଟିକେ କଣ କରୁଚି କର ଆମେ ଟିକେ ପରେ କଥା ହବା ଆଁ।
ହଁ ହଁ ମୁଁ କଲ୍ କରିବି ଆଁ।